ହ ଶ୍ରୀ ଜଗନ୍ନାଥ।
ହଁ ଶ୍ରୀ ଜଗନ୍ନାଥ କଣ କରୁଛନ୍ତି?
ଏଇ ବସିକି ଦୋଳିରେ ଝୁଲୁଛି ଆଉ କଣ କରିବା?
ଓହୋ! ଆଉ କଣ ଖାଇଛନ୍ତି?
ଏଇ ଜଷ୍ଟ ଖାଇକି ଆସିଲି ବର୍ଷା ପାଗ ଯେ ପକୁଡ଼ି ଆଉ ବରା ଛଣା ହେଇଥିଲା ଖାଇ ଦେଇକି ଆସିଲି ଆଉ, ଆପଣ କଣ ଖାଇଛନ୍ତି?
ହଁ, ମୁଁ ଏଇ କୁୁରକୁରି ଆଉ ବିସ୍କୁଟ ଖାଇଥିଲି ଆଉ।
ଓହୋ! କୁଡ଼କୁଡି କି ବିସ୍କୁଟ ଖାଇଛନ୍ତି ବର୍ଷା ପାଗରେ ଆଉ ନାଇଁ କି?
ହଁ।
ଆଉ କଣ ଦେହ ପା ଭଲ ଅଛି ଆପଣଙ୍କର?
ହଁ, ଆଉ ଆପଣଙ୍କର?
ହଁ, ମୋର ସେମିତି ଭଲ ଅଛି। ଆଉ କଣ ମାନେ ଘରେ ପାଖରେ କଣ ମନ୍ଦିର ଫନ୍ଦିର ଅଛି ନା ନାଇଁ?
ହଁ, ଅଛି।
ଓହୋ! ଆଉ କଣ କେମିତି ରଜରେ କେମତି କଣ ବୁଲାବୁଲି କଲେ?
ହଁ, ରଜରେ ତ ଆମେ ଘରକୁ ଯାଇଥିଲୁ।
ଓହୋ! ରଜ ର ଘରକୁ ଆସିଥିଲ ନାଇଁ କି ରଜର କୁଆଡେ କୁଆଡେ କଣ କହିଲେ?
ହଁ, ରଜରେ ଘରକୁ ଯାଇଥିଲୁ ତାପରେ ଆମ ଗାଁ ରେ ବି ଏହା ରଜ ମହୋତ୍ସବ ପାଳନ କରାହଉଚି ଆମ ଗାଁ ପା ହେରେ ବି ହଉଥିଲା।
ହୁଁ, ହୁଁ ତାହଲେ ଭଲରେ କାଟିଛନ୍ତି ରଜ ଆଉ।
ହଁ, ହଁ ଆପଣଙ୍କ ଆଡେ କଣ କଣ ଅଛି ସବୁ ମନ୍ଦିର ଦର୍ଶନିୟ ସ୍ଥାନ?
କଣ କହିଲ?
ମୁଁ କହିଲେ ଆପଣଙ୍କ ଗାଁ ଆଡ଼େ କଣ ଅଛି ମନ୍ଦିର ମନ୍ଦିର ଅଛି ନା ନାହିଁ?
ଅଛି ଅଛି ଶିବ ମନ୍ଦିର ଅଛି, ଜଗନ୍ନାଥ ମନ୍ଦିର ଅଛି, ଶନି ମନ୍ଦିର ଅଛି। ଆଉ ଆମର ଗ୍ରାମ ଦେବତୀ ଅଛନ୍ତି, କାମନା କଳୀ ମନ୍ଦିର ଅଛି। ଆଉ ଚୈତନ ଗୋସେଇ ଅଛନ୍ତି। ଆଉ, ତାରିଣୀ ମନ୍ଦିର ବି ଅଛି। ସବୁ ମନ୍ଦିର ଅଛି ଆଉ।
ଆଉ, ଆପଣ ଯୋଉ କେବେ ଯାଆନ୍ତି ମନ୍ଦିର ଦର୍ଶନ କରିବା ପାଇଁ?
ହଁ, ମୁଁ ସେମିତି ତ କହନ୍ତିନି ଯେ ନଡ଼ିଆ, ଧୂପ, ସିନ୍ଦୁର ନ ନେଇକି ଯାଏ ପଛିକା କିନ୍ତୁ, ଯାହାହେଲେ ମୁଁ ଡେଲି ମନ୍ଦିର ଯିବାଟା ଯିବି। ମନ୍ଦିର ସାମ୍ନା ତ ଘର ଆଉ। ମାନେ ପଦାକୁ ଉଠିଲେ ମାନେ ମୁହଁ ଦେଖେ ମନ୍ଦିରକୁ। କହିବାକୁ ଗଲେ।
ଆପଣ ତାହେଲେ ପୁରା ମନ୍ଦିର ଠାକୁରଙ୍କର ଭକ୍ତ ଆଉ।
ହଁ, ଠାକୁରଙ୍କ ତ ଭକ୍ତ ସା ଠାକୁର ହଜାରେ ଆମ ପଡିଶା ଘର ଯେଁତି କୁହନ୍ତି ସେମିତି ପୁରା ପଡିଶା ଘର ଭଳିଆ ପୁରା ଲାଗିଛି, ମନ୍ଦିର ଆଉ।
ଓହୋ! ଯାହା ଦରକାର ହଉଥିବ ଆପଣ ଯାଇକି, ମାଗି ଦେଇକି ଆଣୁଥିବେ ଆଉ?
କଣ କରିବା, କଣ କହିଲେ?
ମୁଁ କହିଲି ଆପଣଙ୍କ ଯେତେବେଳେ ଯାହା ଦରକାର ହଉଥିବ, ଠାକୁରଙ୍କ ପାଖକୁ ଯାଇକି ମାଗି ଆଣିିଥିବେ ଆଉ?
ହଁ, ଦୁଃଖ ପଇଲେ ଠାକୁରଙ୍କୁ ଯାଇ ଜଣାଏ ଆଉ। ଯାହା ଯେତେବେଳେ ଆଉ।
ଆଉ, ସୁଖ ପଇଲେ ଭୁଲି ଯାଆନ୍ତି ବୋଧେ?
ନାଇଁ, ନାଇଁ, ଦୁଃଖ ପଇଲେ ଯ-ଯୋଉଟା କହିଲେନି କି ଯାହା ଦରକାର ତା ମାଗନ୍ତି ମାନେ କଣ? ମାନେ କିଛି ଅସୁବିଧା ହେଲେ, ଠାକୁରଙ୍କୁ ଜଣାନ୍ତି ନା। ଏଇ କଥାଟା ହିଁ କହିଛନ୍ତି ନା। ନା ନାଇଁ ସେମିତି କହିନାହାଁନ୍ତି?
ଆଉ କଣ କହିଚନ୍?
ହଁ, ଆଉ ଏଇ ବସିଛି, ଆଉ କଣ କରିବା? ଆଉ କଣ ତମର ସେମିତି କଣ ଚାଲିଛି କଣ, ପଢାପଢି ନା କଣ ଏମିତି?
ହଁ, ମୁଁ ଏଇ ଶିକ୍ଷକର ଟ୍ରେନିଂ ନଉଚି ଆଉ।
ଓହୋ! ଆଉ କଣ ଆଉ-ଉଁ ଆଇ ରାତିରେ ରୋଷେଇ କଣ କରିବେ?
ଆଜି ରାତିରେ ରୁଟି ହବ, ଆଉ ଭଜା ହବ ଆଉ।
ଓହୋ! ଆଉ କଣ ମାନେ ଘରେ ସବୁ ଭଲ ଅଛନ୍ତି?
ହଁ, ଭଲ ଅଛନି। ଆପଣଙ୍କ ଘରେ?
ହଁ, ଆମ ଘରେ ସମସ୍ତେ ଭଲ ଅଛନ୍ତି। ଏ ମୁଁ ଟିକେ ଭଲ ଅଛି, ହେଲେ ମୋ ଗୋଡ଼ ହାତଟା ଟିକେ ପେନ୍ ହେଉଛି। ମୁଁ ଟିକେ ଚାଲି ବୁଲି ବାଗରେ ପାରୁନି। ଏଇ ଯେ ବର୍ଷା ସିଜିନ଼ ଆଇଲା ନା! ଦେହରେ ଯୋଉ ଖରା ଦିନେ ଯେତେକ ପାଣି ପିଇଥିଲେ। ଏଇ ଦିନରେ ବାହାରୁଛି ଆଉ ପାଣି ପିଇବା, ଗାଧୋଇବା, କଣ କହିଲ?
ଆପଣ ପଢାପଢି କରୁଚନି ନା କଣ କରୁଚନି?
ନାଇଁ, ମୁଁ ଅଛି, ଆଉ ଏମିତି ଆଉ। ପଢାପଢି ନୁହଁ ଗାଁରେ ଅଛି।
ଅ ହଁ, ଆଉ ଆପଣଙ୍କର କେତେଜଣ ଭାଇ ଭଉଣୀ?
ଆମେ ଦୁଇ, ଦିଦି ଜଣେ ମୁଁ ଆଉ।
ହ ହୋ ଆଉ, ଆପଣ କଣ କଣ ସବୁ ସାର ଦେଖିଛନ୍ତି?
କଣ କହିଲେ?
କଣ କଣ ସବୁ ଦର୍ଶନୀୟ ସ୍ଥାନ ଦେଖିଚନ୍ତି?
ଅ-ଅ-ଅ ଦେଖିଛି, ତିରୁପତି ଯାଇଛି। ଆଉ, ଆମର ଏପଟେ ଘଟଗା ତାରିଣୀ ଯାଇଛି। ପୁରୀ ଯାଇଛି। ଆଉ, ପଞ୍ଚନିଗେଶ୍ୱର ଯାଇଛି। ଆଉ ଆମର ଯାଇଛି, ଏପଟେ ଆମର ଯଉଟାକି ଭଟ୍ ଟ୍ଟରିକା ଯାଇଛି। ଆଉ ହଁ, ନରସିଂହପୁରୁ କଟକ ନରସିଂହପୁରୁ।
ହଁ।
ତା'ପରେ ଯାଇଛି, ଆମର-ର-ଅମ୍ ହୁଁ, ଏପଟେ ସମ୍ବଲପୁର ଲାଇନ୍ ଯେତେକ ମନ୍ଦିର ଅଛି, ସବୁ ବି ସିଏ ବି ଗୋଟେ ଦିନ ଯାଇଥିଲୁ।
ଏ ଘଣ୍ଟେଶ୍ୱରୀ, ସମ୍ବଲେଶ୍ୱରୀ, ହୀରାକୁଦ ଡ୍ୟାମ୍ ସବୁ ଦେଖୀଛନ୍ତି।
ହଁ, ହୀରାକୁଦୁ ଡ୍ୟାମ, ସମବ୍ଲସରୀ ଆଉ-ଉଁ ଯଉଁ ହୁମାଡୁମା।
ଓହ ହଁ ଏପଟେ ଦିନେ ଦିନେ
ହଁ ଏସବୁ ବୁଲା ବୁଲି ଆଉ ଏଟା ବି ଯାଇଛୁ ଗୋଟେ ଆମର ଦଣ୍ଡ ଟାଇମରେ ଦଣ୍ଡ କରୁଥିଲୁ ଯାଇଥିଲୁ ଆଉ ଗୋଟେ ଯାଗା କଉଠି କହିଲ ଆ ଗୋଟେ ଡ୍ୟାମ ଅଛି ଯୋଉଟା କି ଆମର କାମାକ୍ଷା ନଗର ଗୋଟେ ଗାଁ ଅଛି ସେପଟେ ଲାଇନି ସେପଟ ଲାଇନକି ଦିନେ ଯାଇଛିି ବି ବୁଲିକି ବି ଆସିଛି ଦଣ୍ଡରେ ବଡ ଡ୍ୟାମ୍ ଟେ ଅଛି ସେଟା କଣ ଦଣ୍ଡାଧାର ଡ୍ୟାମ୍
ଓହୋ ଭଲ ଆଉ ଆପଣ ତାହେଲେ ସବୁ ଦେଖିଛନ୍ତି ଓଡିଶାର ଅଧା ଅଞ୍ଚଳ ଦେଖି ଦେଇଛନ୍ତି ତାହେଲେ
ହଁ ହଁଁ ହଁ ଆହୁରି ଏରା ମନେ ନାହିଁ କୁଆଡ଼େ ଯାଇଥି ଯାଇଥିବି ହେରା ଏତେକେ ମନେରଖି ନାହିଁ କିନ୍ତୁ ଯାଇଛି ଆଉ ଯେତିକି ଯାଇଛି ମନେ ରଖିଛି କହିଦେଲି ଆଉ ହୁଁ
ହଁ ଆଉ ଆପଣଙ୍କ ଆଡେ ଧାନ ରୁଆ ରୁଇ ଷ୍ଟାର୍ଟ ଏଇ ସବୁ ଆରମ୍ଭ ହେଇଗଲାଣି
ନାଇଁ ରୁଆ ହେଇନି ତଳି ପଡ଼ିଛି ହବ ଆଉ ରୁଆ ହବ ଆଉ
କେମିତି କଣ ଧାନ ରୁଅନ୍ତି
କଣ କହିଲେ?
କହିଲି କେମିତି କଣ ଧାନ ରୁହନ୍ତୁ ଟିକେ କୁହନ୍ତୁ ତ
ଧାନ ତଳି ହବ ତଳି ହେଲା ପରେ ତଳି ମରା ହବ ତାପରେ ଲୋକ ଲଗା ହବ ଲୋକ ଲଗେଇଲା ପରେ ତାପରେ ଲୋକ ଲଗେଇକିନା ତାପରେ ତଳି ଭୋଡ଼ା ହେବ ଭୋଡା ହେଲେ ଲୋକ ଯାଇକି ଲଗେଇକି କରୁଛନ୍ତି ଆଉ
ଓହୋ ତାପରେ ପୁଣି ଶୀତଦିନ ହେଲାଠୁ ଅମଳ କରିିକି ଆଣିବେ
ହଁ ଶୀତଦିନ ଆସିଲା ପରେ ତାପରେ ଧାନ ଧାନ ପାଚିଲା ତାପରେ ଚାଲ ବିଲକୁ ଆଉ କଣ ବିଲକୁ ଯାଇକି ଧାନ ଧୁନି କଟାକଟି କରିବା ଆସିବା ଆଉ
ଆପଣ ଟ୍ରାକ୍ଟର ରେ କଟାଯାଏ ନା ଗାଁରେ ମାନେ ଲୋକ ଲଗେଇକି
ନାଇଁ ନାଇଁ ଆମ ଲୋକ ନିଜେ ଆମେ ନିଜେ ତ କାଟି ପକଉ ମୁଁ ବି ନିଜେ କାଟି ପକାଏ
ହଁ ହଁ
ଲୋକ ବେଶୀ ନାହିଁ ବିଲ କଟା ବେଳକୁ କମ୍ ଲୋକ ଲାଗନ୍ତି କିନ୍ତୁ ରୁଆପୋତା ବେଳକୁ ଅଧିକ ଲୋକ ଲାଗନ୍ତି କାଟିଲା ବେଳକୁ କଣ କିଛି ନହେଲେ ବାପା ଯାଆନ୍ତି ମୁଁ ଯାଏ ଭିଣେଇ ଜଣେ ଯାଆନ୍ତି ତିନି ଜଣ ଆଉ ଅବଶ୍ୟ ତ ଦିଟା ଖଣ୍ଡେ ଲୋକ କରୁ ଜଣେ ଲୋକ କଲେ ଦି ଦିନ ଲାଗେ ଆଉ ଟୋଟାଲ ଟାକୁ ଆଉ ତିନି ଏକର ଜମି କଟିବାକୁ ଦି ତିନି ଦିନ ଲାଗେ ଆଉ
ହଁ ଆପଣ ତ ଅଧିକରୁୁ ଅଧିକ କାମ କରିଦିଅନ୍ତି ଅଧିକ ଲୋକ କଣ ଦରକାରେ
ହଁ ଆଉ କଣ କରିବା ନିଜ ବିଲ ତ ନିଜେ ଖଟିବାକୁ ପଡିବ ସନ୍ଧ୍ୟା ଯାକେ ଆମେ ଏତେବେଳକୁ ବି ଆସିନଥିବୁ କାଟୁଥିବୁ ବୋଲି ସନ୍ଧ୍ୟା ହବ ଆସିବୁ ଆଉ ଆପଣଙ୍କ ଆଡେ ବିଲଯା ଧାନ ରୁଆ ପଟା କଣ ଆରମ୍ଭ ହେଲାଣି ନା ନାଇଁ
ନା ଆରମ୍ଭ ହେଇନି ତୋଳି ପଡୁଛି ଏବେ ବିଧେ ରୁଆ ହବ ଆଉ
ଓହୋ ତମର ଏବେ ଏବେ ତଳି ପଡୁଛ ବୋଧେ ଆଉ ନାଇଁ
ନାଇଁ ରଜ ପରଠୁ ପଡିଗଲାଣି ନା
ଓହୋ କଣ ମାନେ ଗଜା ଧାନ ଗଜା କରି ପକାଅ ନା ନାଇଁ ସେମିତି
ନାଇଁ ଗଜା କରି ପ ଯୋଉ ବସ୍ତାରେ ଗଜା କରି ପକାନ୍ତି ତାପରେ ବସ୍ତାରେ ପ୍ରଥମ ଗଜା କରୁ ତା ବ ନେଇ ବିଲରେ ପୋକାନ୍ତି
ଓହୋ ହଁ ଯଦି ବିଲ ଗଜା ହେଇଥିବ ଧାନ ତାହେଲେ ଏଇ ଯୋଉ ସରି ବର୍ଷା ଯଦି ହେଇଥିବ ତାହେଲେ ଧାନ କାଦୁଆ ବିଲ ହେଇଥିବ ତା କାଦୁଆ ବିଲରେ ଛୋରା ହୋଇ ଯାଏ ଧାନ ଗଜା ଧାନ ନହେଲେଇବି ଖାଲି ଅଛାଡ଼ି ଦିଅନ୍ତି ଧାନ ଖାଲି ଫୋପାଡି ଦଅନ୍ତି ଉପରେ କିଛି ଚାଷ ବାସ କିଛି ନାହିଁ ଖାଲି ତା ପରେ ଢାଳି ଦେଇକି ପଳାଇଲେ ବି ସେ ଗଜା ହୋଇଯିବ
ହଁ ଯେ ଏପଟେ ଚାଷ କରନ୍ତି ଯେ ଖରାଦିନେ ଆଗ ଚାଷ କରନ୍ତି ତାପରେ ଯାଇକି ଏବେ ମାନେ ଖାଲି ଆଉଥରେ ଯୋଉ କଣ ତା ଉପର ଉପରେ ଟିକେ କରି ଦେଇ କି ତାକୁ ଯାଇକି ତଳି ପକ-
ଆମ ତ ଖରାଦିନିଆ ଚାଷ ହେଇଥିଲା ତିନିଥର ତିନି ଦି ଓର ବେଖା ଚାଷ ହେଇଥିଲା ଯୋଉ। ବିଲଟା ତଳି ପଡିବ ସେଇଟା ବାକି ଚାରି ଓର ଚା-ଚାଷ ହେଇଥିଲା। ଚାରି ଓର ଚାଷ କରିକିନା ବି ବିଲଟା ଘାସ ହେଇଥିଲା ଯେ ଆଉ ତଳି ପକେଇ ହେଲାନି। ତାପରେ ଆଉ ଗୋଟେ ଜାଗା ଗୋଟେ ଥର ଗୋଟେ ଓର ଚାଷ ହେଇଥିଲା। ତାକୁ ସେଟା ରେ ଗ ଉଠେଇକିନା ଦୁବ ଘାସ ଗୋଟେ ଗୋଟେ ଉଠିଥିଲା। ତାକୁ ବସେଇ ଖୁଣ୍ଟିକିନା। ତାପରେ ଫାଉଡାରେ ହାଣିକିନା ପାଣି ମଡେଇକିନା କାଦୁଅ କରିକିନା ଧାନ ପକେଇକି ଆଇଲୁ।
ଓ ହୋ ଆମର ବି ତ ହେଇଥିଲା।
ଆଉ ଗାଈଗୋରୁ ଅଛନ୍ତି ଗାଁରେ?
ହଁ ଅଛନ୍ତି।
ଓହୋ ଆଉ ମନ୍ଦିର ଫନ୍ଦିର ଯାଆନ୍ତି ନା ନାଇଁ ଘର ପାଖେ ତ ମନ୍ଦିର ଅଛି ନା ନାଇଁ?
ହଁ ଯାଏନା ଗୁରୁବାର ଆମ ଗ୍ରାମ ଦେବୀଙ୍କର ପୂଜା ହୁଏ ସେଠିକୁ ଯାଏ। ଆଉ ମଙ୍ଗଳବାରେ ମଙ୍ଗଳା ଠାକୁରଙ୍କ । ଶିବ ମନ୍ଦିର ଅଛି ବୁଢ଼ି ଠାକୁରଣିଙ୍କ ମନ୍ଦିର ଅଛି ଏମିତି ଅଛି ମନ୍ଦିର ଆଉ। ହଁ ତାରିଣୀ ଠାକୁରଙ୍କର ଅଛି ସବୁ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି ସବୁ।
ନିଶ ନିଶି ମଙ୍ଗଳବାର ଓଷା ହୁଏ।
ନିଷି ମଙ୍ଗଳା ରାତିି।
ଯଉଟା ରାତିରେ କଳସ ବୁଡ଼େଇକିନା ଆମର କରନ୍ତିନି। ଆ ବୋହୂ ମାନେ ସବୁ ଝିଅ ବୋହୂ ସଜବାଜ ହେଇ। କଳସ ଭାର ମୁଣ୍ଡେଇକିନା ଯାଆନ୍ତିନି ନଈରୁ ପାଣି ଆଣିକିନା ମଙ୍ଗଳାଙ୍କ ପାଖରେ ରଖିକିନା ପୂଜା କରନ୍ତିନି।
ହଁ ହଁ।
କଦଳୀ ତା ଯୋଉ ବାହୁଙ୍ଗା ଯୋଉ କଦଳୀ ତା ଯୋଉ ଅଗଟା ଯୋଉ ଭଣ୍ଡା। ଫୁଲ ଗେଞ୍ଜିିକି ନା ଚାରିପଟେ ଫୁଲ ଗେଞ୍ଜା ହବ। କଳସ ଚାରିପଟ ପିଞ୍ଚରେ। ମାନେ ତ ନିସି ମଙ୍ଗଳବାରେ ବୋଲି କୁହନ୍ତି।
ଓ ହଁ ଆମର ଯୋଉ କଇଁ ନାଡ ଗୁଡାକୁ ଏକାଠି ତୋଳିକି ନା ତାପରେ ଯାଇକି ତାଙ୍କୁ ଗୁଟେ ସୁତୁଲିରେ ବାନ୍ଧିକି ତାପରେ। ପିଞ୍ଚ ଦେଇକିନା ତାପରେ ମଣ୍ଡା ଫୁଲ ଆଉ କଇଁ ଫୁଲ ଦେଇକିନା ତାଙ୍କୁ ସଜାନ୍ତି
ଅହ ମାନେ କସ ତମର ଏଇ ଯଉ ନୁହଁ ମାନେ ଆମର କଦଳୀ ଇଏ ନୁହଁ ନାହିଁ କି।
ନାଇଁ ନାଇଁ ଆମର ସେ ଯୋଉ କଇଁ ଡାଳ ଗୁଡ଼ା ସେଇରା କ।
କଇଁ ଡାଳରେ କରନ୍ତି।
ହଁ।
ଅ ମଣ୍ଡା ଇଏ ଯୋଉ ମଣ୍ଡା ନୁହଁ ମ ଯୋଉ ଆମର। କଦଳୀ ବାହୁଂ ଯୋଉ କଦଳୀ ଫଳେ ଯୋଉ ଫୁଲଟା ରୁହେନି ତଳକୁ।
ହଁ କଦଳୀ ଯୋଉ ଭଣ୍ଡା।
ଭଣ୍ଡା କୁହନ୍ତି ସେଟାକୁ ହଁ ସେ ଭଣ୍ଡା ଟା ରେ କରାଯାଏ।
ଓହୋ ଏକା ଓଷା ଏକା ଭଗବାନ ଏକା କେବଳ ନହ
ହଁ କୋଉ ଏରିଆରେ କେମିତି କଣ ପୂଜା ମ-ମା ପାଉଛନ୍ତି ସେଟା ଆମେ। ଆମ ଦଣ୍ଡେରେ ଯାଉଚି ତେରଦିନିଆ ତେର ଦିନିଆରେ କିଏ କେମିତି ପୂଜା କରୁଛି କିଏ କଉ ପଟେ କଣ ଏମିତି ପୂଜା କରୁଛି। କାହାର ପାଣି ଦ ଡ କାହାର କି ଅଗ୍ନି ଦଣ୍ଡ କାହାର ସୁନା ଦଣ୍ଡ କାହାର ରୂ ପା ଦଣ୍ଡ କିଏ କେମିତି ପାଳନ କରିପାଇଲା। କିଏ ନଈ କୂଳ ଠାକୁରଁଉଛି ତ କିଏ ପିଢରେ ଠାକୁରଁଉଛି ଏମିତି ଆଉ ଯୁଆଡେ ଯାହା ଚାଲିଛି ଆଉ।
ଅ ହଁ ହଉ ଆପଣ କଣ କରୁଛନ୍ତି କରନ୍ତୁ ମୁଁ ରଖୁଛି ଆଉ ପରେ ଫୋନ କରିବି ଆଉ।
ଠିକ ଅଛି।
ହଉ ଧନ୍ୟବାଦ।
ହଁ ହଁ ଟାଇମ୍ ହେଇଗଲାଣି କାଟନ୍ତୁ।